ହାଲୋ।
ମୁଁ କାଳେ ଶୁଣିଥିଲି ମୁଁ ମନସାବିଷୟରେ। ନମସ୍କାରେ ନମସ୍କାରେ।
ନମସ୍କାର।
ମୁଁ କାଳେ ଶୁଣିଲି ତମେ କାଳେ ଭଲ ଖାଇବା ବନୁଚ?
କିଏ କହିଲା ତମ୍ କୁ?
ମୁଁ ଦେଖିଥିଲି ତମର ୟୁଟ୍ୟୁବ୍ ଚ୍ୟାନେଲ୍ ଅଛି। ତମେ ଖାଇସାଇଲା ତମେ ଲଗିଙ୍ଗ୍ କର ଖାଇସାରିଲା ପରେ କୁହ କି ଖାଇବାଟା ସ୍ୱାଦ ଲାଗୁଚି? ପୁଅ ନା କଣ କୁହ ପିଲାମାନେ ଖାଇବ ଟା ସ୍ଵାଦ ଲାଗୁଚି ପିଲାମାନେ?
ସତରେ ଖାଇବା ଟା ସ୍ୱାଦ ଲାଗୁଚି।
ଆଉ ଗୋଟେ କଣ ପିଲାମାନେ ଥିଲେ ନା କଣ? ଲାଷ୍ଟରେ।
ପିଲାମାନେ ଆଜି ମୁଁ ହାଟକୁ ଗଲି।
ହୁଁ।
ହୁଁ। ସେଠି ଆମେ ଖାଏ। ସେଠି ଆମେ ଭେଜ ଭେଯେ ତଡକା ମଗେଇଦେଲୁ। ତଡକା ଟା ସ୍ୱାଦ ଲାଗୁଥିଲା ହଁ।
ତ ଆଉ ବଢ଼ିଆ ଲାଗୁଚି କିନ୍ତୁ।
ହୁଁ ସତରେ?
ଆଉ ତମେ ଆଖପାଖରୁ ଆଖପାଖ ପିଲାଙ୍କୁ ପଚାରିକି ଦେଖ।
ସେମାନେ ଭଲ ଲୋକ ନୁହେଁ।
ଖରାପ୍ ଲୋକ? ସେଇଥିପାଇଁ ତାକୁ ତମ କଥାବାର୍ତ୍ତା ଗୁରା ସ୍ୱାଦ ଲାଗୁନି ଆଉ।
ହୁଁ ସେଇନାଗି ମୁଁ ଟିକେ ଦୂରକୁ ପଳେଇ ଆଇଲି। କାଳେ ସେମାନେ ଶୁଣିଲେ ଖରାପ୍ ଭାବିବେ।
ହଁ ହଁ ହଁ। ପୁ ତମ ପୁରୀ ପିଲାଟି। ପୁରୀ ପିଲାଟି ପୁରୀ ଲୋକ ତ ଏମିତି କଥା ହୁଅନ୍ତି। ହେଇଟିି ଆଉ ହୁଁ। ସତରେ ଖାଇସାଇ ଲୁଣି। ଏମିତି କଥା ହୁଅନ୍ତି ପୁରୀ ପିଲା ତମ ପୁରୀ ଲୋକ ଆଉ ସେଇଥିପାଇଁ ଖାଇ ସାଇଲିଣି ସେ ଡାଇଲ ଏଇଟା ତମର ଖାଇବା ଟା ସ୍ୱା ଖାଇବାଟା ସ୍ଵାଦ ଲାଗୁଛି ପିଲାମାନେ।
ନା ମ ସାଙ୍ଗ ଙ୍କ ସହିତ ମିଶି ମିଶିକା ହେଇଯାଇଛି ସେମିତି।
ଅ ହ ତମର ପୁରୀ ପିଲା କିଏ ସାଙ୍ଗେ ଅଛି କି? ହ୍ୟାଲୋ। ହିଲୋ। ହାଲୋ ହାଲୋ।
ହାଲୋ କଣ କରୁଚ।
କଁ ଆଉ କରିବି ମୁଁ ବୁଲାବୁଲି। ଚାଲିଛି ଆଉ ହଁ ସେ ଖରାବେଳେ ଖାଇଥିନି ଏବେ ଆଉ ଖାଇନି ଆଉ କଣ?
କଣ ଖାଇଥିଲ।
ହୁଁ ଖାଇଥିଲି ପଖାଳ ଆଉ ହଉଛି।
ଓଃ ଖରାବେଳେ ପଖାଳ ଗରମ ନଥିଲା।
ଗରମ ଦିନଟା ପଖାଳ କେମିତି ଖାଇଥାନ୍ତି।
ହଁ ସେଇଟା ବି ଗୋଟେ କଥା।
ପଖାଳ ସାଙ୍ଗରେ ଟିକେ ଆଳୁ ପୋଡ଼ା ଆଉ ଟିକେ। ପନିରି ବି ହେଇଥିଲା ତା ସାଙ୍ଗରେ କରିଥିଲେ ମୁଁ ତ ଗରମ ଖାଇଲିନି ପଖାଳ ଖାଇଲି ବୋଲି ପନିରି ଟିକେ ଖାଇଦେନି ଆଉ।
ହୁଁ ତମର ଭଲ ପନିର ଖାଉଛ।
ହୁଁ ପନିର ଖାଇଲି ଖାଇଲି ଯେତେବେଳେ ଝାଡ଼ା ହେଲି। ଦୃଷ୍ଟିଆ କରିଦେଇଥିଲା କିଏ। ଦୃଷ୍ଟିଆ।
ଖାଇଲେ ଝାଡ଼ା ହୁଅନ୍ତି।
ଏ ପଖାଳ ସାଙ୍ଗରେ ଖାଇଦେଇଥିଲି ନା।
ସତରେ। ତମକୁ କିଏ କହିଲା ପନିର ଖାଇଲେ ଝାଡା ହୁଅନ୍ତି।
ଏ ମୋର ଗୋଟେ ସାଙ୍ଗଟେ ଅଛି ତ ଜିମ୍ କରେ।
ସତରେ।
ହୁଁ କହିଲା ଡେଲି ଖାଇଲେ ଖାଲି କଣ ଝାଡ଼ା ଫାଡ଼ା ହବ। ମୁଁ କହିଲି ଦେଖିବା ଥରେ ଦେଖିବା କାଇଁ। ହଁ ମୁଁ ଫାଷ୍ଟ ଆଜି ଖାଇଲି। ମୁଁ ଆଜି ଫାଷ୍ଟ ଖାଇଲି ସତୁକୁ ସତ ଝାଡା ହେଇଗଲା।
ହୁଁ ହୁଁ ଏଟା ସକାଳେ ଝାଡା ହବ
ହୁଁଁ ହେଇକି ଅଭଦ୍ର ପିଲାଟା।
ହୁଁ ପେଟ ଟା ସଫା କରିଦବ। ହେଇ ଗୋଟେ ଦାଦା ଆଉଛନ୍ତି।
କାହିଁ ହଁ ତାଙ୍କର ଏବେ ନୂଆ ନୂଆ ବାହାଘର ହେଇଚି ବା।
ସତେରେ।
ନୂଆ ନୂଆ ବାହାଘର ନୂଆ ଘର ଘର ଘରୁ ଗୁରା ମାର୍ବୁଲ ପକେଇ ଦେଇଛନ୍ତି। ଖାଲି ଯିବ ଖାଲି ହୁଁ। ଖାଲି ଯିବ କହିବ ଏ ନିଅ ଖା ପିଅ ବୁଲ। ସବୁ ତାଙ୍କ ଘରକୁ ଯିବ ତ ସବୁ ୱାନ୍ କ୍ଲାସ୍ ଜିନିଷ ସବୁ ଭଲ ଭଲ ଜିନିଷ। ହୁଁ ଆଉ ମୁଁ ତ ସେଇଥିପାଇଁ ତାଙ୍କରୁ ଯା
ସତରେ। ହାଲୋ ହୋ। ହାଲୋ। ହାଲୋ।
ସେଇ ତମଃ।
ହଁ ହଁ ଯା।
ଖାଇବାଟା ସେ କ ସେ ଖାଲି ଖାଇବା ଖାଇବାରେ ତମ ଡାଇଲଗ୍ଟା କହିବ। ହେଇଟିି ପିଲାମାନେ ଖାଇବାଟା ସ୍ଵାଦ ଲାଗୁଚି? ମୁଁ କହିବି ହଁ ସ୍ୱାଦିଭାଟା ସ୍ୱାଦ ଲାଗୁଚି।
ନହଲେ ନହଲେ ଆମେ ଖାଇନ
ତାପରେ କଣ ସିଏ ତାପରେ ଯିଏ ପଚାରୁଥିବ ସିଏ କଣ ହବ ଜାଣିଚ?
କିଏ ହ କଣ ହବ?
ହସି ହସି ଗଡି ଯାଉଚି ସିଏ।
ସତରେ।
ହୁଁ।
ତମକୁ ଜାଣି ତମେ ଜାଣିଚ କାଲି ମୁଁ ସହର ପଳେଇବି।
କଁ ପାଇଁ କି?
ଓହ ପାଠପଢ଼ା ପାଇଁ।
ପାଠପଢ଼ା ପାଇଁ।
ହଁ।
ଆଉ ତମ ୟାଡେ ଗୁଡେ କଣ ଚାଲିଥିଲା?
ନା ବା କିଛି ଚାଲି ନଥିଲା।
ଉଁହୁଚାଲି ନଥିଲା କିଛି।
ନାଆକିଛି ଚାଲି ନଥିଲା।
ମୁହଁ ଖାଇବା ପାଟବୁଵୁ ବୁଢା ବୟଷରେ ପାଠ ପଢା ଚଲେଇଚ?
ହଁ କାଲି ପଳେଇବି ସକାଳେ ପାଞ୍ଚଟାରେ।
ଆଉ କଣ ସେ ବ୍ଲଗିଙ୍ଗି ଫ୍ଲଗିଙ୍ଗି କରିବ ସେଠିକି କରିବ ଯାଇ କି ଆଁ।
ହା ସେଠି ବ୍ଲଗିଙ୍ଗି ଫ୍ଲଗିଙ୍ଗି ନୁହେଁ ସେଠି କଣ ପଢିବି।
ଓହୋ ପଢ଼ିବ ପଢ଼ା ସାଙ୍ଗେ ଜି କରିଥବ ଖାଇଲାବେଳେ। ସାଙ୍ଗ ପିଲାମାନେ ଖାଇବା ଟା ସ୍ଵାଦ ଲାଗୁଚି?
ହଁ।
ହୁଁ ବଢିଆ ଲାଗୁଚି।
ହୁଁ।
ସେଇଥିପାଇଁ ତ ତମ ବ୍ଲଗିଙ୍ଗି ରେ ସମସ୍ତେ ମାନେ ପୁରା ପସନ୍ଦ କରୁଚନ୍ତି ତମକୁ। ଆଉ କଣ ଏଇତ ସବୁ କଥା ଆଉ।
ଆଜି ଯିବା ରାତି କି?
ହଁ ଯିବା କାହିଁକିନା ତମେ କାଲି ପଳେଇବ ନା।
ହଁ ଆଜି ଲାଟେ ଥରେ ଟିକେ ପିଇ ଦେଇକି?
ଆଜି ଗୋଟେ ଆଜ ଇଏ ଗୋଟେ ବ୍ଲଗିଙ୍ଗି କରିଦେବା ପିଲାମାନେ ଚା ଟା ସ୍ୱାଦ ଲାଗୁଚି?
ସ୍ଵାଦ ଲାଗୁଚି ତାପରେ ଜଣା ନାହିଁ କେବେ ଆସିବି। ସେଇଥି ନାଗି ପଳେଇବା କଥା ଯିବା କଥା।
ହଁ।
କିଏ ଜାଣିଲା ମୁଁ ଆସିଲା ବେଳକୁ ସେ ଦୋକାନଟା ନଥିବ।
ହଁ ହଁ ସେଇଟା ବି ସତ କଥା।
ସେଇଥିପାଇଁ ପଳେଇବା।
ହୁଁ, ସେ ଜାଗାର ଚା ଟା ବି ସ୍ଵାଦ ଲାଗୁଚି।
ବହୁତ ସ୍ଵାଦ ଲାଗୁଛି ମୁଁ ହାଉ ମୁ ଆଉ ହୁଁ। ଅଲି ମାରିକି ଦଉଛି ପୁରା ହଲେଇ ହଲେଇ।
ହୁଁ, ଆଜି ଯିବାକୁ ଆଜି ଯିବା ମହଙ୍ଗା ଚା ଟା ଟିକେ ପିଇିବାକୁ।
ମ କୁ କୁକୋଡିଏ ଟଙ୍କା ନାହିଁ ରେ ବାବୁ ହେଇତି ପଚିଶ୍ ଟଙ୍କା। ପଚିଶି ଟଙ୍କା, ପଚସ୍ତରୀ ଟଙ୍କା, ଶହେ ଟଙ୍କା।
ହଉ ପଚିଶ ଟଙ୍କିଆ ଟା ପିଇବା ସଦାବେଳେ କଣ ପାଞ୍ଚ ଟଙ୍କିଆ ପିଉ ଦଶ
ଦି ଦି ଦିଥର ମଲେଇ ମାଗିବା ତାକୁ କହିବା ମଲେଇ ମାର ଦି ଚାମଚି ଏ ଖଣ୍ଡେ ମଲେଇ।
ଆଉ ସେ ପଚିଶି ଟଙ୍କାରେ କ କେମିତଆ ଚା ଦବ ତମେ ଜାଣିଚ?
ହୁଁ ହୁଁ, ଜାଣିଛି।
କେମିତିଆ?
ଜେ ଏ କଣ ତ ସଇଟା କଣ ହେଟା ମାଟି।
ମାଟି, ଏଇ ଯୋଉ କୁହ୍ଳଡ।
ହଁ, କୁଲ୍ଲଡ଼ ପୁଲ କୁଲ୍ଲଡ଼।
ହଉ।
ହୁଁ, କୁଲ୍ଲଡ଼ରେ ଫାଷ୍ଟେ ଫାଷ୍ଟେ ଚା ପକେଇବ ଚା ପସେଇବ ତାପରେ ଟିକଏ ହଁ, ଗୋଟେ ଇତ ଥରେ ପକଉଛି ସେ କଣତ ହେଟା? କଣତ ହେଟା?
କଣ ବୋନବିଟା?
ନା ବୋନବିଟା ନୁହଁ କଣ ଆଜି ଗ କଣ କଥା ହଉଥିଲି ଟି।
ଟୁକୁ ପାଉଡର।
ଟୁକୁ ପାଉଡ଼ର ନୁହଁ ଏବେ କଣ କଥା ହେଉଥିଲେ ବା କଣ? ଦି ଚାମଞ୍ଚ କଣ ପକାଏ?
ମଲେଇ।
ହଁ, ମଲେଇ ଗୋଟେ ଚାମଚ ପକେଇ ଆମକୁ କହିବା ଦି ଚାମଚ ପକା ମଲେଇ।
ଅ, ହଁ, ହଁ।
ହୁଁ।
ସଥ।
ହଁ, ହଁ। କହିଥିଲି ନା ସେ ପିଲାମାନେ ଖରାପ ଭାବୁଛ ନ୍ତି। ଉଁ
କହିଆ ମୋର ଟିକେ ଅଧିକ ମଲେଇ ପ୍ ପକେଇକ ଦିଅ।
ଆଁ, ତାପରେ ଯାଇ ଚା ଟା ସ୍ଵାଦ ଲାଗିବ।
ହୁଁ, ଗାଢା ଲାଗିବ।
ହୁଁ। ତଥାପି ତା ହଁ ବଢ଼ିଆ ଲାଗିବ। ହୁଁ, ମୁଁ କହିଲି ଏଠି ତମେ ଗୋଟେ ଗାଡି କିଣିଛ?
କିଏ କହିଲା?
ମୁଁ ଦେଖିଥିଲି ବା ଭିଡିଓରେ ତମେ କହିଥିଲେ ଗୋଟେ ଗାଡ଼ି କିଣିବି ଗାଡ଼ି କିଣିିନି କିଣିଛ ନା ନାଇଁ?
ନା ମ ଆମେ ଗରିବ ଗରିବ ଲୋକ ଆମ କତିରୁ କାଇଁ ପଇସା।
ଆଉ କେବେ କିଣିବ, କୋଉ ଗାଡ଼ି କିଣିବ ଭାବିଛ?
ଦେଖିଆ
ହେଇଠି ଗାଡ଼ି ଫାଡ଼ି କିଣ ପଇସା ପଇସା କମା।
ହଁ।
ହଁ।
ହଁ ସେଇଟା ନିଜ ଉପରେ ବି ଟିକେ ଦେଖ।
ହଉ।
ହୁଁ।
ଦେଖୁଛି ମୁଁ ବି ଦେଖ
ସମସ୍ତ ହୁଁ ନିଜେ ସମସ୍ତଙ୍କୁ ଜ୍ଞାନ ଦେଲେ କଣ ହବ ନିଜେ ଲାଇଫ୍ଟାକୁ ବି ଦେଖ।
ନିଜକୁ ବି ଟିକେ ସୁଧାରିବା କଥା ନାଇଁ ନିଜରୁ ସୁଧାରିଲା ପରେ ସିନା ତାପରେ ଯାଇ ଅନ୍ୟମାନଙ୍କୁ କହିବା କଥା। ସେଇଠି ଆଜି ଆ ହଁ ବସିଛି ହଁ।
କୋଉଠି ନିଜେ ଅଛ ଆଗେ ଦେଖ ତାପରେ ପରଲୋକଙ୍କୁ ଦେଖିବ।
ହୁଁ କଣ କହିବି ଆଉ ପାଟିଠୁ ବାହାରି ଯାଉଛି ଅଭ୍ୟାସ ହେଇଗଲାଣି ଆଉ। ଏଇ ଯେଉଁ ଆମ ପାଖରେ ଏ ଯୋଉ ଲୋକ ଗୁଡାନା ଆଖପାଖରେ ସଦାବେଳେ ଖାଲି ହେଇଟି କଣ ଜୀବନ କରିଛୁ।
ସତରେ ଏଟା ଭାରି ଭାରି ଭାରି ଛିଡା ମାଡେ ମ।
ହଁ, ସେଇଥିପାଇଁ ତ ମୁଁ ପାଟିରୁ ବାହାରି ଯାଉଛି ଖାଲି।
ସ ଫୋକାଡିକି ମାରିବାକୁ ଇଚ୍ଛା ହବ।
ହୁଁ ସେଇଥିପାଇଁ ତ ତାଙ୍କ ଠାରୁ ଏବେ ଦୂରେଇକି ରହୁଛି।
ହୁଁ ଦୂରେଇକି ରହିବ ଏ ଲୋକ ଗୁରା ଭଲ ନୁହେଁ।
ଜମା ଜମା ଭଲ ନୁହଁ।
ହୁଁ, ପଛରୁ ଟାଣିବେ।
ହୁଁ ହଁ।
ଏଇ ଏଇଠି ବା ବଇଛନ୍ତି।
ହ। ଉଁ ବଇଛନ୍ତି ଲୋକ ଖରାପ ଭାବୁଛନ୍ତି କି ଆମେ କଣ କଥା ହଉଛନ୍ତି କାହା ସାଙ୍ଗେ କଥା ହଉଛନ୍ତି। ଁ
ସତରେ।
ହଁ ଏଇଠି ଏଗୁଡ଼ା ସବୁ ଭଲ କଥାଟି।
କହୁନା କାଲି ଜାଣିଛ ମୋ ସାଙ୍ଗର ଗୋଟେ ଇଏ ହେଇଯାଇଛି।
କଣ ହେଇଛି ଦୁର୍ଘଟଣା?
ହଁ ସିଏ ଯାଇଥିଲା।
କୁଆଡେ?
ସିଏ ଯାଇଥିଲା ଆଉ ଗୋଟେ ୱାଟର ପାର୍କ।
ଓହୋ ହଁ।
ବାଡେଇ ହେଇଗଲା ତା ତିନିଟା ଗଳି ପଇଲା।
ଏ ତିନିଟା ବେଳି ପହିଲା ଏଇଠି ଏବେ କଣ ଏଇତ ଖାଇତେ ପାର ନଥିବ ଅଛି।
ଦିଟା ଭାଙ୍ଗିଗଲା ଗୋଟେ ପୁରା ଚୁନା ହେଇଗଲା।
ହଁ ବଢିଆ ହେଇଛି ସେ ଫିଲ୍ମ ଷ୍ଟାଇଲ ଭଳିଆ ସୁନା ଦାନ୍ତ ଲଗେଇ ଦବ। କହିବ ତାକୁ ହେଇଟିି ଭଲ ହେବ ହୁଁ।
ହୁଁ କହିଲେ ଖାଲି ଖନେଇକି ହସୁଛି।
ଖନେଇକି ହସୁଛି ତ ବଢ଼ିଆ ଦେଖାଯାଉଥିବ। ହଁ! ଦାନ୍ତ ତ ନାହିଁ ଦେଖେଇବ କଣ।
ବାକି ଯୋଉଗଡା ଅଛି।
ଓହୋ! ହୁଁ! ହେଇଠି ମୁଁ ରଖୁଛି। ଆଁ! ଟିକେ କାମ ଆସିଲାଣିି, ହଉ।